ହଁ ମୁଁ ଭଏସ୍ ଆସୁଚି କ୍ଲିଅର୍
ହଁ ହଁ କ୍ଲିଅର ଅଛି।
ଓ ଆଉ ଚାରି ତା ବେଳେ କଣ ଏବେ ଖିଆପିଆ କରିକି ଶୋଇକି ଉଠିଲ ବୋଧେ
ନାଇଁ ମୁଁ ଶୋଇଛି କଣ କରାଳ ଯାକ ଶୁଆ ହେଇନି।
ଓହୋ।
ଯାହା ଶୋଇଥାନ୍ତି ଟିକେ ମାନେ ଆମ ସେ କଲନ ଜଣଙ୍କର ମାନେ ଗୋଟେ ଛୁଆ ମୋର ପୁଅ ଏଦରେ ହବ ତା ମାମା ଜବ୍ କରନ୍ତି ନା ଆଉ ତା ବାବା ପାଖରେ ର ଘରେ ରୁହେ ଆଉ ତା ବାବାଙ୍କର କଣ କାମ ପଡିଲା ସେ ତାକୁ ଛାଡି କି ଗଲେ ମୋ ପାଖରେ।
ମାନେ ତା ମାମା ଜବ୍ କରନ୍ତି ତାଙ୍କ ବାପା
ହଁ ହଁ ହଁ ହଁ ହଁ।
ତା ବାପା କଁ କରନ୍ତି କି?
ତାଙ୍କ ବାବା କିଛି କରନ୍ତିନି। ତାଙ୍କ ଦେହ ଖରାପ ହୁଏ ତ ସବୁବେଳେ ସେଥି ପାଇ ତା ମାମା ଗଲେ
ହୁଁ।
ହ ଇଏ ତାଙ୍କ ହଜବେଣ୍ଡ ତାଙ୍କ ଘରେ କୁହନ୍ତି ଆଉ କୋଉଠିିନି ଆଉ ତାଙ୍କର କୋଉଠି କାମ ପଡିଲା ତାଙ୍କ ଗାଁ କୁ ଗଲେ ଏ ସେଆ କୁ ସେ ଦେଇଗଲେ ପୁଅକୁ ମୋ ପାଖରେ ଆଉ ସିଏ ଆସିଲା ମାନେ ମୋ ପୁଅ ଆଉ ଶୋଇବ। ଏ ଦିଟାଙ୍କ ବସିକି
ଫେରେ ମାନେ ଯାଇକି ଆସିବେ।
ହଁ ହଁ ସେ କହିଲେ କ ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ରଖିଥାନ୍ତ ପଳେ ଆସିବ ଆଉ ଇଏ ଦିଟାଙ୍କ ସେ ଦିଜଣ ମୋବାଇଲ ଦେଖିଲେ ମୁଁ କହିଲି ଆଉ ଯାଏ କାଇ ବସିବି। ହୁଁ।
ଛୁଆ ସାଙ୍ଗ ପାଇଲା ମାନେ କହିବ ପରିବାରକୁ ଭୁଲିଯିବେ।
ହଁ ସିଏ ମୋ ପୁଅ ତ ଆଗେ ଖେଳ ତାର ହେଲେ ସେ ସବୁ ଭୁଲଯିବ ସେ।
ତାହାର ଖେଳ ଅଛି ମାନେ ସଇଲା କିଛି ତାର ଦରକାର ନାଁ ମା ଦରକାର ନାହିଁ ବାପା ଦରକାର ନାହିଁ କେହି ଦରକାର ନାହିଁ।
ମୋର ଜଣେ ଦାଦାଙ୍କ ପୁଅ ସିଏ ତା
ପାଠ ପଢ଼ୁନଥିଲା ବୋଲି ଦାଦା ହରିଆ ସେ ସ୍କୁଲ ପାଖ ମାନେ ଆମର ସେଠି ଘରେ ଥିଲା ସେ ଟିକି ପଳେଇଲେ।
ଟିକେ ଆମ ଘରଠାରୁ ଟିକେ ଡିଷ୍ଟାନ୍ସ ହେବ ତିନି ଚାରି। କିଲୋମି ଏତେ ଦୂରରେ ସେଠି ସେଠି ଭଡ଼ାଘର ଭଳିଆ ଆମର ସେ ଭଡ଼ାଘର ଭଳିଆ ସବୁ ଯଉଁ ଇଏ ମାନେ ହେଟା ଟିକେ ମାର୍କେଟ ଏରିଆ।
ହୁଁ ହୁଁ।
ସେ ଜାଗାରେ। ସିଏ ପାଠ ପଢ଼ିବ ବୋଲି ସ୍କୁଲ ଯିବନି ବୋଲି ଖାଲି କହିବ ମୋତେ ଘରକୁ ନେଇ ଚାଲ, ମାନେ ଗାଁ କୁ ନେଇ ଚାଲ ମୋତେ ଗାଁରେ ଛାଡିବ ମତେ ଜାଗା ଭଲ ଲାଗୁନି।
ହୁଁ, ତାପରେ ଗାଁରେ ଜେଜେ ଜେଜେମାଙ୍କ ପାଖରେ ରହିଲେ ପାଠ ପଢି଼ବାକୁ ପଡିବନି ନା। ଆଉ ଗାଁରେ ତାଙ୍କ‌ ଆଗରେ ମାରି ବିି ପାରିବନି।
ଆ ସେଠି ବା ପିଲା ଏତେ ନାହାନ୍ତି ପିଲା କଣ ନିଜ ଘରେ ନିଜେ ଆଉ ସବୁ ପିଲା ପଢା଼ ପିଲା ହେଇଗଲେଣି ସମସ୍ତେ ଯାହା ଯିଏ ସ୍କୁଲ ଯାଉଛନ୍ତି ଟିଉସନ୍ ଯାଉଚନ୍ତି ଆସିକି ପାଠ କଲେ। ଖାଇଲେ ପିଇଲେ ଘରେ ରହିଲେ। ନହେଲେ ମୋବାଇଲ ଦେଖିଲେ ନହେଲେ ଘରେ ରହିଲେ। ଏମିତି ଆଉ କିଏ ଗାଁ ପିଲା ଭଳିଆ ମିଶିକିରି ଏଠି ଗ୍ରୁପ୍ ହେଇକି ସବୁ ଖେଳୁନାହାଁନ୍ତି।
ନା ନା ତାପରେ ଆଜିକାଲି ଛୁଆଙ୍କୁ ଟାଇମ ବି କୋଉଠି କହୁନା। ସବୁ ସକାଳୁ ଉଠିଛନ୍ତି ସ୍କୁଲ ଯାଉଛନ୍ତି ଆସୁଛନ୍ତି ଖରା ବେଳେ ଖରା ବେଳେ ଆସିକି ହେ ଖାଇଲେ ପିଇଲେ ଟିକେ ସମୟ ଶୋଉନାହାନ୍ତି ପୁଣି ଉଠୁଛନ୍ତି ଟିଉସନ ଦଉଡ଼ଛନ୍ତି। ଆସକି ପୁଣି ଯାହା ସ୍କୁଲ ପାଠ ଦେଇଥିବେ ଟିଉସନ ପାଠ ତାକୁ ବସିିକି କରିବେ।
ଆଉ ଜଣ ଆଉ ଜଣେ ଜଣେ ତ ମାନେ ଏମିତି ଟିଉସନ୍ ମାନେ ସବୁ ସବଜେକ୍ଟେ ଅଲଗା ଥିବ।
ହଁ ହଁ ସବୁ ଅଲଗା ଅଲଗା ସବଜେକ୍ଟ ଟିଉସନ।
ଗୋଟିଏ ସାର ସବୁ ସବଜେକ୍ଟ ପଢ଼ାଉଥିଲେ ଏ ଏବେ ହେଇଗଲାଣି ସବୁ ହଁ ସିଏ ଯୋଉଁ ସିଏ ସବୁ ସବଜେକ୍ଟେ ସିଏ ସବୁ ସବଜେକ୍ଟେ ପାଇଁ ଅଲଗା ଅଲଗା ସବୁ ସବଜେକ୍ଟେକୁ ପୁଣି କଣ? ଏତେ ଘଣ୍ଟା ଟାଇମ ଦେଲା ବେଳକୁ କେତେଟା ଟିଉସନ୍ ଜଣେ ଗ ଗୋଟେ ଛୁଆ କେତେଟା ଟିଉସନ୍ ଗୋଟେ ଦିନରେ ହବ।
ତାଙ୍କ ଉପରେ ବି ଭାରି ମାନେ ପ୍ରେସର ଟା ବହୁତୁ ପଡୁଛି ତାଙ୍କ ଉପରେ ସାଙ୍ଗ ଉପରେ।
ହଁ।
ଆମେ ସେ ବୁଝି ପାରୁନାହାନ୍ତି ହଁ ଖେଳୁନାହାନ୍ତି ବୁଲୁ ନାହାନ୍ତି। ସେ ଟାଇମଟା ଦଉଚନ୍ତି ତାମକୁ। ସେ ଟାଇମଟା ତମେ ବି ଦଉନାହାନ୍ତି ନା ଖାଲି ଚବିଶ ଘଣ୍ଟା ପାଠ ପଢ କଠ କଠ ହେଇକି ପିଲାଙ୍କ ମୁଣ୍ଡ ବି ମାନେ ଜାମ ହେଇଯାଉଥିବ।
ଆଉ ତ ଏବେ ଯେଉଁ ଘରୋଇ ସ୍କୁଲ୍ ସବୁ ବାହାରିଲାଣି ସିଏ ମାନେ ଆ ମଁ ସେମାନେ ଛୋଟ ଛୁଆଙ୍କୁ ଏବେ ଗୋଟେ ନେଇଯିବ ପାଞ୍ଚ ଛଅ ବର୍ଷ ପିଲା। ଏ ଏଲ୍ କେଜି ଫେଲ୍ କେଜି ଏମତି ପିଲାକୁ। ସେମାନେ କଣ କରିବେ ଏତେ ପ୍ରୋଜେକ୍ଟ ସେ ଛୁଆଙ୍କୁ ଦେବେ ଯେ, ସେ ଆଉ ସେ ପ୍ରୋଜେକ୍ଟ ଗୁଡ଼ା ତ ଛୁଆ କରିବା ଲେବୁଲ୍ର ନଥିବ। ସେମାନେ ତାଙ୍କ ସମାନେ ଦେବେ। ମା ମାନେ ସେଥିରେ ପ ମାନେ ତମେ ସ୍କୁଲରେ ଯାହା ପାଠଟା ନ ପଢ଼ିଥିବ ସେ ଛୁଆଙ୍କ ସହିତ
ଛୁଆଙ୍କ ବେଳକୁ ହଁ ପଢ଼ ମୁଁ କହୁଛି ମୋ ପୁଅ ଦି ବର୍ଷ ପଡୁଥିଲା ଇଂଲିଶ ମିଡିୟମ ରେ। ଦି ବର୍ଷ? ଯେତିକି ପ୍ରୋଜେକ୍ଟ ତାହରେ ଆଜି ହେଲା ପରିବେଶ ଦିବସ ଆଜି ଏଭଳିଆ ପୋଷାକ ପିଧିକି ଆସିବ ଆଜି ବର୍ଷା ଦିବସ ଆଜି ଇଏ ଦ ମାନେ ସେ ଦିବସ ଉପରେ କେତେ ତମେ ଝିଅ ଛୁଆଙ୍କର ମାନେ କଷ୍ଟ୍ୟୁମ କିଣିବ ତମେ?
ତମେ କେତେ କିଣିବ ମାନେ ବହି ଖାତାରେ ପାଠ ପଢି଼ଆରେ ଯେତେ ଖର୍ଚ୍ଚ ଚ ନୁହ ତାଙ୍କ ଅଧା ପ୍ରୋ ବାହାର ଜିନିଷ ପ୍ରୋଜେକ୍ଟରେ ତ ଅଧା ପଇସା ଆଉ।
ମୁଁ ସେଥିପାଇଁ ମୁଁ କହିଲି ନା ନା ମୋର ଏତେ ଇଣ୍ଡେ ମୁଁ ପଢ଼େଇ ପାରିବିନି ମୋର ଶିଶୁ ମନ୍ଦିର ଠିକ୍। ଆମେ ତ ଗଭମେଣ୍ଟ ସ୍କୁଲରେ ପଢୁଥିଲୁ, ଇଏ ଛୁଆ ଶିଶୁ ମନ୍ଦିରେ ଆମେ ଦଉଚୁ ସେତିକି ପଢ଼ିବା ପାଇଁ।
ଯେଉଁ ଛୁଆ ପଢ଼ିବା ସେମିତି ଯାହାର ପାଠ ଥିବ, ଆମ ମୁଁ ଯୋଉ ଟିଉସନ୍ କରି କହୁଛି ସେ ଛୁଆକୁ ମାନେ ଆସ୍ ଯୋଉ ଛୁଆଗୁଡ଼ା ଟିଉସନ ଗୋଟେ ଛୁଆ ଅଛି ତାକୁ ଯେତେ ବାଡ଼ାଅ‌ ଯେତ୍ ତେ ବାଡ଼ାଅ ଗୋଟେ କୁହନ୍ତିନି ବଂଶଗତ ଗୁଣ ନେଇକି ଆସନ୍ତି ଛୁଆ?
ଉଁ ହୁଁ ହଁ।
ସିଏ ତା ବାପା ମା ପାଠ ପଢ଼ିନାହାନ୍ତି ଏତେ ତ ତା ତାର ଗୋଟେ- ଗୋଟେ ବଂଶଗତ ଆସିଯାଇଛି ଯେ ସେ ଛୁଆ ମାନେ ଯେତେ ପାଠ ପଢ଼ିଲେ କି ମାଡ଼ ଯେତେ ଖାଇଲେ ବି ତା ପାଠ ଟା ମନେ ରୁହେନି ସିଏ ତା ବାପା ତଥାପି ତାକୁ ଶିଶୁ ମନ୍ଦିର ଦେଇଥିଲେ ସିଏ ଆଉ କଣ କରିବ ମାସ କୁ ଯଦି ଏତେ ଏତେ ଟଙ୍କା ହଜାର ହଜାର ଟଙ୍କା ଖର୍ଚ୍ଚ କରିବ ଆଉ ଗୋଟେ ଛୁଆ ଟୋଟାଲ ପାଠ ମନେ ରଖିପାରିବନି କି ପାଠ ପଢ଼ିବାକୁ ବି ଇଚ୍ଛା ଦେବନି
କିଛି ଲାଭ ନାଇଁ ପ
ଆଉ ଜଣେ ବାଧ୍ୟ ହେଇକି କଣ କଲେ ପ୍ରଥମ ଦ୍ଵିତୀୟ ପର୍ଯ୍ୟନ୍ତ ବୋଧେ ପଢ଼େଇଛି ତାକୁ ନେଇକି ପଳେଇ ଆଇଲା ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼େଇଲା। କହିଲେ ଆଉ ତାଙ୍କର ଏତେ ରୋଜଗାର ନଥିବା କୁ ଆଉ ଏତେ ଟଙ୍କା ଖର୍ଚ୍ଚ କରାଇବ ଯଦି ସେ ଛୁଆ ପାଠ ପଢ଼ିବନି ଆଉ ତୁମେ କଣ କରିବ ବାଧ୍ୟ ହେଇକି ସେ ଗଭର୍ଣ୍ଣମେଣ୍ଟ ସ୍କୁଲକୁ ଆଣିଲେ ଆଉ ସେ ଗଭର୍ଣ୍ଣମେଣ୍ଟ ସ୍କୁଲକୁ ଯାହା ଭାତ ଡାଲି ଖାଇକି ଯାହା
ଗଭର୍ଣ୍ଣମେଣ୍ଟରେ ବି ଏବେ ବି ବହୁତ ସୁବିଧା ଦଉଛି ଆମ ଭଳି କଣ ଦଉ ଥିଲା କହୁ ନାହାନ୍ତି ମଧ୍ୟାହ୍ନ
ଏବେ ଏମିତି ଜିନିଷ ଦେଉଛି ତମକୁ ଇଚ୍ଛା ହେବ ମୋ ଛୁଆକୁ ନେଇକି ମୁଁ
ପଢେଇବା ପାଇଁ। ହଁ କିନ୍ତୁ ଏଇ ପାଠ ପଢ଼ା ଟା ଯଦି ଟିକେ ବାଗେଇ ଦିଅନ୍ତେ ଛୁଆ ବି ପଢ଼ନ୍ତେ। ତାପରେ ଆଜିକାଲି କଣ ହେଇଗଲା କହିଲ ଦେଖା ଶିକ୍ଷା ମାନେ ତମେ ଏବେ ଜାଗାରେ ରହିଛ ପାଞ୍ଚଟା ଲୋକ ପଢ଼ଉଛନ୍ତି ପ୍ରାୟଭେଟ ରେ ମାନେ ତ ସିଏ ପ୍ରାଇଭେଟ୍ ରେ ପଢ଼ଉଛି ମୁଁ ଗଭରମେଣ୍ଟ ରେ ପଢ଼େଇବି ଖରାପ ଲାଗିବନି।
ଉଁ ଗୋଟେ ମାନେ ଇଏ ସମ୍ମାନ ଆଉ ମୁଁ ମୋ ଛୁଆକୁ ଏତିକି ଇଏରେ ପଢ଼ଉଛି।
ପଢ଼ଉଚି, ସେଇଟା ସମ୍ମାନ ନୁହଁ ମାନେ ଆମେ କଣ କହିଲେ ଲୋକ ଦେଖାଣିଆ ଗୋଟେ କରୁଚନ୍ତି। କିନ୍ତୁ ପ୍ରକୃତରେ ସେ ଜିନିଷ ଟା ଖରାପ୍ ଯେ
ଛୁଆ ଯଦି ଧରି ପାରୁନି ମୁଁ କହିବା କଥା ଯଦି ସିପ ବି ଏସ୍ ସି ହେଲା କି ଆଇସିି ଏସ୍ ସି ହେଲା ଏଇ ପାଠ ଗୁଡ଼ା ଯଦି ଛୁଆ ଧରି ପାରୁନି ତା ଓପରେ ପ୍ରେସର ଦେଇକି ନ
ଲାଭ ନାହିଁ ହଁ ଲାଭ କିଛି ନାହିଁ। ଆଉ ମୁଁ ତ ସେଇ କଥା କହିଚି ବୋଲି ମୋ ପୁଅକୁ ଏଇ ଦ୍ଵିତୀୟ କିମ୍ବା ପଞ୍ଚମ ପର୍ଯ୍ୟନ୍ତ ଥାଏ ନା ନା ଆଦର୍ଶ ପରୀକ୍ଷା ଯୋଉ ଥାଏ ମୁଁ ସେତିକି ପର୍ଯ୍ୟନ୍ତ ପଢେଇବି ତାପରେ ମୋର ଗର୍ମେଣ୍ଟକୁ ନେଇ ଆସିବି। ଗମେଣ୍ଟ ଆମେ ସିନା କହୁଛନ୍ତି ତମେ ଯୋଉଠି ପଢ଼ା ଯଦି ବାପା ମାଆ ନ ଦେଖିବେ ଛୁଆକୁ ତମେ ଯେତେ ଭଲ ସ୍କୁଲରେ ପଢ଼େଇଲେ ବି କିଛି ଲାଭ ନାହିଁ।
ସେଇ ଲୋକ ଆ ଏବେ କା ଜେନେରେସନ୍ ଦେଖୁନା ଏବେ ବି ଯୋଉମାନେ ଏତେ ଏତେ ବଡ଼ ବଡ଼ ଜବ୍ କରୁଚନ୍ତି ସେଇମାନେ ପୁଣି ସେଇ ନର୍ମାଲ ସ୍କୁ ସ୍କୁଲରୁ ପଢ଼ିକି ଆସିକି ସବୁ ଜବ୍ କରୁଚନ୍ତି ନା ନାଇଁ।
ସେଇ କଥା କହୁଚି ପା।
ଯୋଉମାନେ ଆଉ ତାଙ୍କର ତାଙ୍କରି ଭିତରେ ବି ଛୁଆ ଅଛନ୍ତି ଏତେ ହାଇ ହାଇ ସ୍କୁଲରେ ପଢ଼ିକି ବି ମା ମାନେ - କିଛି ନୁହଁ ସେମିତି ଏ ଇଏ ଭଳିଆ ମୂର୍ଖ ଭଳିଆ ବୁଲୁଥିବେ
କଥା ପଦେ କହିପାରିବେ ନା କୁହନି ଯୋଉମାନେ ସେଇ ବଡ଼ ବଡ଼ ସ୍କୁଲରେ ପଢ଼ୁଛନ୍ତି। ସେମାନେ ମାନେ ବଡ଼ ମାନଙ୍କୁ କେମିତି ସମ୍ମାନ ଦେଇ କଥା କହ ସେମିତି କହିପାରିବେ ନା ଆଗେ?
ସେମତି କରିପାରିବେ ନି ଆଉ ଖାଲି ଇଂଲିଶ କଥା କହିବ ସିନା ତାଙ୍କର ଇଙ୍ଗ ଇଂଲିଶ ଟା ବି ଏତେ ଭଲ ନଥାଏ ସ ଖାଲି ହଁ - ଆମ ନର୍ମାଲ ପିଲାଙ୍କର ଦେଖିବ ଗ୍ରାମାଟିକାଲରେ ଟିକେ କ୍ଲିୟର ଥିବ ସେମାନେ ଖାଲି ଟିକେ ଏମିତି କହିବେ ସିନା ଏତେ ନହେଲେ ନଥାନ୍ତି।
ହୁଁ ହୁଁ। ନାଇଁ ମ ଏମାନେ ସେମିତି କହୁଛନ୍ତି ସିନା କିନ୍ତୁ କିଛି ଲାଭ ନାହିଁ ଏଠି ପଢ଼େଇକି।
ହୁଁ ହୁଁ ହୁଁ।
ଆଉ କୁହ ତୁମେ କଣ କରିବ? ତାପରେ ଏଇ ଛୁଆ ବି ଆଜିିକାଲି ହେଇଗଲେଣିି ଆଉ ସିଏ ଏଇ ଜିନିଷ ଟା ନେଇକି ସିଏ ସେଠି ପଢୁଚି ମୁଁ କାହିଁକି ନ କରିବି ତା ମାନେ ମୋ ପୁଣି କଉଥିଲି ଯୋଉ ଛୁଆଟା ଆଜି ଆସିଛି ଖେଳିବା ପାଇଁ
ହୁଁ
ଅହୋ
ଗୋଟେ ନୂଆ ସ୍କୁଟି ଆଣିଛନ୍ତି ନୂଆ ସ୍କୁଟି ଆ ସେ ମୋ ପୁଅ ତାଙ୍କର ଦେଖି ଦେଖି ଗୋଟେ ଦିନ ଟୋଟାଲ ଜିଦିକଲା ଆମର ନୂଆ ସ୍କୁଟି ଆଣିବା, ଆମର କାହିଁ ପୁରୁଣା ସ୍କୁଟି ଚଲେଇବା, ଆମର ଫୋପାଡି ଦବା ଏଟାକୁ ଭାଙ୍ଗିଦବା ନୂଆ ସ୍କୁଟି ନେଇକି
ହଁ ଭାଙ୍ଗିଦବା ଆଉ ଗୋଟେ ବି ନେଇକି ଆସିବା। ଯାହା ବି ଅଛି ତାକୁ ଭାଙ୍ଗି ଦେଇକି ନୂଆ ଟାଣ -
ମାନେ ସିଏ ଦେଖିଲା ନୂଆ ସେ ନୂଆ ଜିନିଷ ଦେଖିଲା ତାଙ୍କର ନୂଆ ଜିନିଷ ଆସିଲା ତସିକି ଆଉ ବୁଝୁନାହାନ୍ତି ଯେ ଘରର ପରିସ୍ଥିତି କଣ କି ବାପା ମା କଣ କର- କଣ ନାହିଁ ତାଙ୍କର ନୁଆ ଆସିଛି ମାନେ ଆମର ନୁଆ ଆସିବ ଆମ ଭଳିଆ କଣ ଆମେ ସେ ଜିଦି କରୁଥିଲେ ନା କଣ କରୁଥିଲେ କଇଲ -
ଜିଦିଟା ଏତେ ବି ନଥିଲା ଏବେକା ଛୁଆ ଯାହା ଦେଖିବେ କିଛି ନହେଲେ। ଯେଉଁଠି ନେଇକି ଯିବାକୁ ତ ଡର ଲାଗୁଛି ମୁଁ ସେଦିନ ଯାଇଥିଲି ଗୋଟେ ବାହାଘରକୁ ସେ ଏଠି ଛୁଆ ଯାହା ହେଲା ମାନେ ତମେ ଛୁଆଙ୍କୁ ଭାବିବ ଗୋଟେ ମାନେ ମୋତେ ତ ମୋତେ କଣ ପାଇଁ ମୋତେ ଯିବାକୁ ଏତେ ଇଚ୍ଛା ହେଉନଥିଲା ତାପରେ ଇଛା କଥା ବି ହେଲା ଏଇଥିପାଇଁ ଗରମ ଗୋଳୁ ଗୋଳି ହଉଛି ହେ ଚାଲ ଯିବ ବାହାଘରଆ ଯିବ। ରୋଷେଇ କରିବାକୁ ପଡ଼ିବନି ବାସ୍ ରେଡ଼ି ହେଇକି ମାନେ ଦି ଚାରି ପ୍ରକାର ଖାଇ ଏଠି କଣ ଗୋଟେ ପ୍ରକାର କରିବାକୁ ପଡ଼ିବ ଗରମରେ ତୁମେ ଆଉ ଭେରାଇଟି କରିକି ରୋଷେଇ କରିପାରିବ କି? ତୁମେ ସେଠିକି ଗଲେ ଦୁଇ ଚାରି ପ୍ରକାର ହେଇଥିବ ଖାଏ ଖାଅ ପିଅ ଟିକିେ ବୁଲାବୁଲି କର। ଟିକେ ପଳେଇଆସିବ ଫ୍ରି ହେଇକି ଆଉ ମୁଁ ସେଠିକି ଗଲାପରେ ମୋ ଅବସ୍ଥା ଏଭଳିଆ ହେଲା ମୁଁ ଭାବୁଥିଲି ମୁଁ ସେ ଗୋଟେ ପ୍ରକାର ଖାଇକି ରହିଯାଇଥିଲ ଥାନ୍ତି ହେଲେ ଛୁଆକୁ ନେଇକି ଆସି ନଥାନ୍ତି।
ହଁ ନ ଛୁଆ ବି ଲୋକ ଦେଖି ଆ ସେଇଆ ବା ଏଇ ଛୋଟ ଛୋଟ ଛୁଆଙ୍କୁ ନେଇକି ଯୀବ ମାନେ ତ ହଇରାଣ ଆଉ କଣ କରଆ
ଆ ସେଠି ଆ ତା ବୟସର ଆଉ ଦି ଚାରିଟା ଛୁଆକୁ ଦେଖିଥିଲା। ଆକୁ ଟାଣେ ତାକୁ ପିଟି କୁଇ ଗୋଡ଼ା ସେଇଠି ଗଳିକି ପଡ଼ ଧଉଡ଼ି ଧଉଡ଼ି ଯାଇକି ସେଇଠି ଗଳିକି ପଡ଼ ଇଏ ଏମିତି ଆଉ
ହଁ
ମାନେ ଛୁଆଙ୍କର କଣ ଇଏ ଯଦି ଗୋଟେ ଜିନିଷ ଧରିବ ସିଏ ଗୋଟେ ଜିନିଷ ଧରିବ ଆଉ। ସେ ଗୋଟେ ଜିନିଷକୁ ଦୁଇ ଜଣ ମାଡ଼ ଗୋଳ ଲାଗିବେ
ହୁଁ ହ
ଆଉ ବୁଝିବା ଅବସ୍ଥାରେ କିଏ ନଥିବେ।
ହଁ ଆଉ ତମର ଆଜି କଣ ଖାଇବା ହେଇଥିଲା?
ଖାଇବା ଏଇ, ମାଛ, ଭାତ, ଆଉ ବେଶୀ କିଛି କରିନଥିଲି ଏ ଛୁଆ ପିଲାକୁ ନେଇକି କଣ ଆଉ ବନେଇବ
ବାର ହେଲା ମାନେ ସେଇ ଆଉ
ହଁ ମୋ ସ୍ଵାମୀ ଏତେ ମୋ ସ୍ୱାମୀ ଆଇଁଷ ପ୍ରିୟ ହେଲେ ବି ତାଙ୍କର ଟିକେ ଗ୍ରହ ଫ୍ରହ ପାଇଁ ସିଏ ଆଇଁଷ ତାଙ୍କୁ ଏବେ ମନା ସେ ଖାଇବେନି ତାଙ୍କୁ ମନା ମାନେ ଯଦି ଶନିବାର ରବିବାର ଏମିତି କେବେ ଖାଆନ୍ତି ଖାଆନ୍ତି ନହେଲେ ନାହିଁ ସେ ଏମିତି ନାହିଁ।
ହ
ଆଉ ମୋତେ ମୋତେ ସେଇଥିପାଇଁ ଜଣେ ଇଚ୍ଛା ହେଉନଥିବ ଆଉ ଜଣେ ଖାଇବ କି
ସେଇଆ
ସେଇଥିପାଇଁ ଇଚ୍ଛା ହୁଏନି ମୁଁ ବି ଟିକେ ଏବେ ବନାଏନି ବନେଇଲେ ଅଳ୍ପ ବନାଏ ଆଉ। କିଏ ବା ତମେ ଜଣେ ଶୁଣା ଦି ପିସ୍ ଖାଇବ କୋଉ ମାଛ।